ହ୍ୟାଲୋ
ହେଲୋ ହୁଁ କଣ କରୁଛ? କଣ କରୁଛ?
ହ୍ୟାଲୋ
କଣ କରୁଛ?
ଏଇ ଖାଇସାରିକି ଟିକେ ଟିକେ ଶୋଇଥିଲି ଆଉ
ସୋଇଥିଲ
ତମେ କଣ କରୁଛ?
ମୁଁ ଏଇଠି ଶୋଇକି ଉଠିକି ଟିକେ ବସିଥିଲି
ଭଏସ୍‌ ଟା ତ କ୍ୟ ଲିୟର ହେଉନି
ହୁଁ
ହେଲୋ
ହଁ
ମୋ ଭଏସ୍‌ଟା ଶୁଭୁଚି ତ
ହଁ
ହଁ ତମ ଭଏସ୍‌ଟା ଟିକେ କ୍ଲିୟର୍‌ ହେଉନି
ହଁ
କିଛିି ବି ଶୁଭୁନି
ହଁ ଶୁଭିଲା
ପୁଡ଼ ପୁରା ଧୀରେ ଧୀରେ ଶୁଭୁଛି କ୍ଲିଅର୍ ଶୁଭୁନି କଥା ଉ ହ୍ୟାଲୋ
ହାଁ
କିଛି ଶୁବୁନି କ୍ଲ୍କିଲିଅର
ହ୍ୟାଲୋ
ହ୍ୟାଲୋ ହଁ
ଶୁବିଲା
ହ୍ୟାଲୋ
ହଁ
ଆଉ କଣ କରୁଛ?
ଏଇ ଟିକେ ବାରିଆଡେ ବୁଲୁଥିନି ଶୋଇକି ଉଠିକିରି
ବର୍ଷା ହଉଛି ନା ନାଇଁ
ହଁ ବର୍ଷା ହେଉଛିଟିକେ ଟିକେ ଫିରଫିରିଆ ହଉଛି ଆଉ
କଣ କହିଲ
ଟିକେ ରେଫ୍ ଫିର୍ ଫିରିଆ ବର୍ଷା ଟା ହେଉଛି ହେଲାଣି
ଆଉ କଣ କରୁଛ ଏବେ ପଢ଼ାପଢ଼ି ନା କଣ କରୁଛ?
ନା ପଢ଼ାପଢ଼ି ସରିଲାଣି।
ଆଛା କଣ କରୁଛ ଏବେ ତାହଲେ ଘରେ ଅଛ?
ହଁ ଘରେ ଅଛି।
ମ୍ୟାରେଜ୍‌ ହେଇଛି?
ମ୍ୟାରେଜ୍‌ ହେଇଛି।
ମ୍ୟାରେଜ୍‌ ହେଇନି?
ମ୍ୟାରେଜ୍‌ ହେଇଛି।
ହେଇଛି?
ହଁ।
କେତେ ବର୍ଷ ହେଲାଣି?
ହେଇଗଲାଣି ତିରିଶି ବର୍ଷ କନ୍ତର ଆଉ।
ତିରିଶି ବର୍ଷ ହେଲାଣି ତମ ମ୍ୟାରେଜ୍‌?
ହୁଁ।
ହଁ ବା। ପୁଅ ଝିଅ ତାହେଲେ ବଡ଼ବଡ଼ ହେଇଯିବେଣି?
ହଁ ନାତି ନାତୁଣୀ ହେଲେଣି।
ନାତି ନାତୁଣୀଡ ହେଲେଣି?
ହଁ।
ଆଛା ହୁ। ଆଉ କଣ ତାହେଲେ କରୁଛ କୁହ?
ଆ ଆଉ କଣ।
ହଁ
ଘରେ ସେଇ ନାତି ନାତୁଣୀ ସାଙ୍ଗରେ ଇଏ କରିବା କଥା ଆଉ କଣ କରିବୁ।
ହୁଁ ଆଉ ରୋଷେଇବାସ କଣ କରିଥିଲ।
ରୋଷେଇ ଆଜି ଭାତ ଡାଲି ଭଜା ଶାଗ। ସବୁ ହେଇଥିଲା।
ଛୁଆ ଛୋଟ ଛୋଟ ଯୋଉ ନାତି ନାତୁଣୀ କି କେତେ ବର୍ଷ?
ନାତି ନାତୁଣୀ ହେଇଗଲାଣି ଚାରି ପାଞ୍ଚ ବର୍ଷ ହେଇଗଲାଣି।
ଆଉ କଣ ଘରେ ଆଉ ସବୁ କିଏ କିଏ ଅଛନ୍ତି?
ଘରେ ପୁଅ ବୋଉ ନାତି ନାତୁଣୀ ଏମାନେ ଆଉ।
ହଁ।
ଆଉ ତୁମେ କଣ କରୁଚ?
ଏଇ ଶୋଇଥିଲି ମୋ ପୁଅ ଟା କବାାଟ କଥା କେତେବେଳେ ସମୟ ହବନି କଥା ହେବାକୁ ସବୁ ସବବେଳେ କବାଟକୁ ବାଡୋଉଛି କବାଟ ବାଦୋଡଛି ମାମା କବାଟ ଖୋଲ କବାଟଖୋଲ କବାଟ ଖୋଲ କବାଟ ଦେଇ ଦେଉଛି। ଭଏସ୍ କଟ ହଉଛି ସହଜେ। ଆଉ କବାଟ ଦେଇ ଦେଇନି କବାଟ ବାଡେଲାଣି। ମୋ ପୁଟା ଝଟା ପୁଅଟେ ଝୀଅଟେ।
ହଁ କେତେ ବର୍ଷ ର ହେଲେଣି?
ହଁ ଚାରି ପାଞ୍ଚ ବର୍ଷ ଲେଖା ପୁଅଟା ଝିଅ ଟା ପାଞ୍ଚ ବର୍ଷର ପୁଅଟାା ଚାରି ବର୍ଷର।
ହଁ ଅଙ୍ଗନବାଡି ଯାଉଥିବ ଛୁଆଟି?
ଅଙ୍ଗନବାଡି ଏ ଝିଅ ଟା ଯାଏ ଏଇ ଏଇ ସ୍କୁଲ ଏଇଥରକ ଖୋଲିଲା ପରେ ସେ ଆଉ ଯାଇନି ଆଜି କୋଉଥିଲେ ମାମାଲି ଯି ସେ ଉଠି ଆ ଟିକେ ଆ ଟା ଶୋଇଲା ବେଳକୁ ଲେଟେରେ ଶୋଇବ ଉଠିଲା ବଳକୁ ଛଟା ସାଢେ ନଅଟା ହୋଇଯାଇ ଥିବ ମୁ କହିଲି ମାମାଲି ଅଙ୍ଗନ ବଡି ଯିବିନି ମୁଁ କହି ଲେଟ ଉ ଜିବୁ ଆଉ କାଲି ଟିକେ ଶୀଘ୍ର ଉଠି ଯିବୁଉଠିକି ବ୍ରଶ ଫର୍ସ ଶାରିକି ଖାଇକି ପଳେଇବୁ।
ଆଉ ତୁମ ଘରେ ସବୁ କିଏ ଆଉ ସବୁ ଅଛନ୍ତି?
ଘରେ ଶାଶୁ ଶଶୁର ଯାହା ଦେଡଶୁର ତାଙ୍କର ଗୋଟେ ଝିଅ ଆଉ ମୋର ହଜବେଣ୍ଡ। ମୁଁ ପୁଅ ଝିଅ ଏତିକି ଆଉ ନଣନ୍ଦ ଅଛନ୍ତି ଜଣେ ସେ ବାହା ହେଇସାରିଛନ୍ତି। ସେ ବଡ ନଣନ୍ଦ ତାଙ୍କର ପୁଅ ଏଇ କଲେଜ୍ ପଢା ସରିଲାଣି ତାର। ଷୋଳପୂଜା ଏବେ ଏଇ ତାର କଲେ ସରିଲା ଆଉ ଘର ପ୍ରଚିଷ୍ଟା ବି କଲେ ଆମେ ସବୁ ଯାଇଥିଲୁ। କବାଟକୁ ଆଜି ବାଡେଇକି ଭାଙ୍ଗି
ହୁଁ,
ଆଉ ର ଆଉ କଣ କହୁଛୁ?
ଆଉ କୋଉଠିକି ଯାଇଥିଲ ସବୁ ଦର୍ଶନ ମନ୍ଦିର ଫନ୍ଦିର ଦର୍ଶନ, କୋଉଠି ବୁଲିବା ପାଇଁ?
କୁଆଡେ ଆଉ ରଜରେ କୁଆଡେ ସବୁ ଯାଇଥିଲ?
ହ ରଜରେ ଯାଇଥିନି କାମୁଡେଇ ଯାଇଥିଲି।
ଆଉ ଗୋଟେ ଜାଗା ଏଠି ଅ ଛି ଟାଙ୍ଗର ବୋଲି ଯାଇଥିନୁ ବୁଲି।
ହଁ ଆମର ଏଇ ରଜରେ ସିଏ ଆମେ ଜଣ ପିଇସି ନାନୀଙ୍କ ଘରକୁ ଯାଇଥିଲୁ। ଆଉ ଏଇଠି ବେର ସୁନ୍ଦରରେ ହଉଚି ରଜ ମହୋତ୍ସବ ସେଠିକି ଯାଇଥିଲୁ। ଏଇ ଛୁଆ ମୋ ଝିଅ ତ ଦୋଳି ପାଇଁ ପୁରା ପାଗଳା ହେଇଯାଉଛି। ଦୋଳିରେ ଆଉ ଉଠିଲାନି।
ସେଇଠି ଗୋଟେ ଦୋଳି କରିଦିଅ ତା ପାଇଁ। ହଁ।
ହାଲୋ, ବର୍ଷା ହଉନି ହେଇଚି ନା ହେଇନି?
ନା ଆଉ ବର୍ଷା ନାହିଁ। ବର୍ଷା ହେଇଥିଲା। ବର୍ଷା ଛାଡିଗଲା ଏଇନା।
ନେଟୱାର୍କ ସ୍ଲୋ ରହୁଛି ମାନେ ମୁଁ ଟିକେ କଥା କ୍ଲିୟର ହଉନାହିଁ ସେ ପାଇଁ।
ମନ୍ଦିର ସବୁ ଅଛି ନା ତୋମ ଆଡେ?
କଣ କହିଲ?
ମନ୍ଦିର।
ହଁ ମନ୍ଦିର ଅଛି ସବୁ ମନ୍ଦିର ଅଛି। ଏଇ
ହୁଁ।
ଶିବ ମନ୍ଦିର ହଁ ମନ୍ଦିର ଅଛି ଏଇ ପାଖରେ ସବୁ। ଅଛି ସେଇ ଯୋଉ ଏବେ ନୂଆ ରାମ ମନ୍ଦିର ଗୋଟେ ଖୋଲା ହେଇଥିଲା।
ହଁ
ଯେ ହୁଡି ଉପରେ ସେଠି ସମସ୍ତେ ଯାଇଥିଲେ ପ୍ରତିଷ୍ଠା ହେଇଥିଲା। ମାନେ ଆମେ ବି ଯାଇଥିଲୁ ଏଇ ମ ଏଇ ପୂଜା ହେଇଥିଲା ଯୋଉ ହନୁମାନ ଜୟନ୍ତୀ ହେଇଥିଲା ଯାଇଥିଲୁ ଆମେ। ସେ ଟିକେ ରହୁନାହାନ୍ତି କେ ନନା ରହୁନାହାନ୍ତି। ପୂଜା ଫୂଜା କରୁଛନ୍ତି। କଣ କହିଲ?
ଆମେ କାଲି ଯାଇଥିନୁ କେଉଁଝର।
ହୁଁ।
ଦେଖିନି।
କେଉଁଝରରେ ତ ଏଠି ଅଛଁ। କେଉଁଝରରେ ସେ ଆମ ବଡ ବାପାଙ୍କ ଝିଅ ବାହ ହେଇଚି ସେ ମୋର ଏ ଦେଢଶୁରଙ୍କା ଝିଅ ବାହା ହେଇଛନ୍ତି
ହୁଁ, ଉଁ, କାଲି ସବୁ ଯାଇଥିନୁ ବୁଲି।
କାମ ସାରି ଭଲ ଭଲ ଜାଗା ଅଛି ଦେଖିବା
ହଁ।
ଘଟଗାଁ ଯାଇଚ ନା ନାଇଁ? କେତେଥର?
ହଁ ଘଟଗାଁ ଯାଇଥିନି ଏବେ ଗାଡି ପୂଜା ହଉଥିଲା ଯାଇଥିନି ଘଟଗାଁ ସବୁ ଯାଇଥିନୁ। ଫ୍ୟାମିଲି। ଆଉ ଇଆଡେ ମଶା ବାଡିଘର ଗୁଡାରେ ମଶା ହେଇଯାଉଛନ୍ତି କାମୁଡି ପ ଏପଟରେ ରଥଯାତ୍ରା ସବୁଆଡେ ହଉ ଚିତ ଗାଁ ଗାଁ କି ଆଜିିକାଲି ରଥଯାତ୍ରା ହେଲାଣି।
ହୁଁ ହେଲାଣି ତ।
ହୁଁ ଗାଁ ଗାଁ କି ଗଲାଣି ଯାହାନେ ପୁରୀ ହଁ ପୁରୀ ଯାଇଥିନୁ।
ପୁରୀରେ ପୁରୀରେ କେବେ ର ଦେଖିଛ ନା ଦେଖିନ?
ହଁ ଯାଇଥିନି ବର୍ଷା ଦେଖିକି ଆସିଛି।
ଆଁ ମୁଁ ତେ ଏଇ ଛୋଟ ଛୋଟା ଛୁଆଙ୍କୁ ଧରିକି କୁଆଡେ ଏଇ ପାଖରେ ଏଇ ଖବୁଡାରେ ହବ ବୋଲି ଏଇଥରକ
ଏ ନା ନା ଛୁଆ ବଡ ହେଇଯାଆନ୍ତୁ ଯାଇକି ଦେଖିଆସିବ ଏଇନା କେ ଛୋଟ ଛୁଆ ନେଇକି ଯାଇକି ଦେଖି
ହଁ ଛୋଟ ଛୁଆଙ୍କ ପାଇଁ ତ ବେଶୀ ଅସୁବିଧା ଟିକେ ହଉଛି ଯୁଆଡେ ଯିବା ଆ ନେଇକି ଆ ଦେହ ପାକୁ ଆଡେ ଛୁଆ ଦେଇକି ସାଙ୍ଗେ
ବହୁତ ଜାମ୍ ହଉଛି ତାମାନେ ମଡା ଚକଟା କରିଦେବେ। ଆଉ ଯାଇକି ଦେଖି ପାରିବନି ଭଲିକିରି।
ଏ ତା ଭିଡ ତ ସବୁବେଳେ ତ ପୁରୀରେ ଭିଡ ଆଉ କେତେବେଳେ ଫାଙ୍କା ଅଛି କି? ରଥଯାତ୍ରା ତାପରେ
ସେ ଜାଗା ସେମିତି ଜଗନ୍ନାଥଙ୍କୁ ଦେଖିବା ପାଇଁ କେତେ ସେତେବେଳେ ଆଉ ଲୋକଙ୍କର ଲାଇନ ବନ୍ଦ ନାହିଁ। ସେ ମୋ ନଣନ୍ଦ ନଣନ୍ଦୀ ଯାଇଥିଲି ସିଏ ତାଙ୍କର ଏଇ ଘର ପ୍ରତିଷ୍ଠା ପାଇଁ ଗଲେ ବୋଲି ଯାଇଥିଲ ମତେ କିଲ ମୁଁ ସେ ସେ ସୁବିଧା ହେଲେ କୋଉଦିନ ଯିବି।
ସେ ଜାଗା ଟା ଯେତେ ମାନେ ସେତେ ନୂଆ ନୂଆ ଲାଗିବ ପା।
ହଁ।
ଯେତେ ଯିବ ସେତେ ନୂଆ ନୂଆ ଲାଗିବ। ପଞ୍ଚୁକରେ ଯେତେ ଲୋକ ଯାଉଛନ୍ତି ତାପରେ ଏ ତୁ ଯାଇଥିବୁ ଫେର ଇଚ୍ଛା କରିବୁ ଆଉ ଯିମିନି ଫେର ସେଇ ପଞ୍ଚୁକ ହେନେ ଇଚ୍ଛା ହବ ମୁଁ ଯାଆନ୍ତି କିି ଟିକେ ଦେଖି ଆସନ୍ତି। ଟିକେ ବୁଲି ଆସନ୍ତି।
ଠାକୁରଙ୍କ ଜଗନ୍ନାଥ ମନ୍ଦିର କୋଉଠି କିଛି ଯାଇପାରିବୁନି କୁଆଡେ କିଛି ଦର୍ଶନ କରିବୁ
ନା ଠାକୁରଙ୍କ ଡୋରି ନ ଲାଗିନି କେହି ଯାଇପାରିବେନି। ତମର ଛୁଆ ବଡ ବଡ ହେଇଯାଆନ୍ତୁ ଯୁଆଡେ ଯିବା ପାଇଁ ଇଚ୍ଛା କରିବ ସିଆଡେ ଯିବ।
ଆଉ ତମେ କୋଉଠିକି ସବୁ ଯାଇଛ ବୁଲାବୁଲି କରିବାକୁ?
ବୁଲାବୁଲି ସବୁ ସେ ପାଖାପଖରେ ସେତିକି ଜାଗା ସବୁ ଦେଖି ଦୁଖାକି ବୁଲାବୁଲି କନୁ ସେ ମଠ ମନ୍ଦିର ମାତା ମଠ ସେ ଲକ୍ଷ୍ମୀ ମନ୍ଦିର।
ମାଉସୀ ମା ମନ୍ଦିର। ସବୁ ବୁଲାବୁଲି କନୁ ନରେନ୍ଦ୍ର ପୋଖରୀ। ସେଇ ଇନ୍ଦ୍ରଦମନା ପୋଖରୀ। ସବୁଆଡେ ବୁଲାବୁଲି କନୁ ବୁଲାବୁଲି କରିକି
ହାଲୋ। କଥା ସ୍ଲୋ ସ୍ଲୋ କାହିଁକି ତ ନେଟୱାର୍କ ଅଛି ନା?
ହଁ ନେଟୱାର୍ ଅଛି ତ।
ନା ଧୀରେ ଧୀରେ କାହିଁକି ଶୁଭୁଛି?
ତ କେତେଟା ଟିକେ କମି ଯାଉଥିବ ଆଉ। ଏ ଆନନ୍ଦ ବଜାରରେ ଗନୁ ଅଭଡ଼ା ଖାଇନୁ। ଖାଇ ଖଆାଇକି ବୁଲାବୁଲି କରିକି ଆନନ୍ଦ ବଜାର ଗନୁ ଯାଇକି ବୁଲାବୁଲି କରିକି ଅଭଡ଼ା ଫଭଡ଼ା ଖାଇନୁ ଖାଇ ଖୁଆଇକି ଫରେ ରହିନୁ ସେଦିନ ରାତିରେ ରହିକି ତାପରଦିନ ଘରକୁ ଆସିଲୁ ଆଉ।
ଆଚ୍ଛା ଆଚ୍ଛା। ହୋଉ ତାହେଲେ ଆଉ କଣ କୋହୁଚ କୁହ।
ହଉ ତାହେଲେ ରଖ ନହେଲେ ପରେ କେବେ କରିବ।
ଆଉ ହୋଉଚି ସନ୍ଧ୍ୟା ବେଳୁକୁ ଦେଖିଆ କରିବା ଆଉ।
କଁ କହିଲ।
ହଁ।
ସବୁନେଇ।
ହଁ। ଶୁବିଲା।
ହଁ ଟିକେ ଟିକେ ଶୁବୁଚି ଅବଡାଉନ୍ ହୋଉଚି ଟିକେ କ୍ଲିୟର ହୋଉନେଇ କଥା
ଆଉ ଦେଗାଁ ମନ୍ଦିର ଯାଇଥିଲ।